ହୁଁ, ଶୁଭିଲା?
ହଁ ଶୁଭିଲା।
ତାହେଲେ ତାଙ୍କର ସରିଗଲା ଆଉ। ହିଁ ହିଁ
ହଁ, ହେ ହେ ହେ।
ଆଙ୍କ ଡବା ଫୁଲ୍ ହେଇଗଲା। ଆଜି ଆମର ଜହ୍ନ ଆଇଥିଲା
ଜହ୍ନ ଯେତେବେଳେ
ଜହ୍ନ ବିଷୟରେ ମମି ର ମୋର ଆଜି କଥା ହେଇଚୁ ହେଇଚୁ। କୁହନି।
ଜହ୍ନରେ ତତେ ପୁନେଇ ରାଣ ନା କି।
ହଁ ଥରିଆ ରହିଚ ମାନେ ସେ ସେ ପୁରା ଟୋଟାଲେ ଏଠେ ରହିଗଲା ବାସିନ୍ଦା ହେଇଗଲା ମେମ୍ବର। ଆମ ଘର ମେମ୍ବର ହେଇଗଲା ତା ରାସନ କାର୍ଡରେ ତା ନା ଅଛି ତମ ରାସନ କାର୍ଡରେ ବୋଧେ ଅଛି। ହିଁ -ହିଁ।
ନାଇଁ ନାଇଁ ହେଟା ମମିଙ୍କ ରାସନ୍ କାର୍ଡରେ ଅଛି।
ମମିଙ୍କ ହେଁ -ହେଁ ମମି ପୁନେଇଁ ଜହ୍ନ ତମ ରାସନ୍ କାର୍ଡ ରେ ଅଛି।
ନାଇ
ଆଉ କଣ? କେମି-ଇଏ ତମର ଯଉ ଗ୍ୟାସ।
କଣ କହିଲ କି?
ଗ୍ୟାସ୍ କମିଲା?
ହଁ- ହଁ କମିଲା। ଚାଲ ଏଧରୁ ହଁ ମୁଁ ଖିଆ ପିଆ ନାଇଁ ସରିନି ଏରା ଏଇନୁ ଶୋଇଥିଲୁ ଆ ଏଇନୁ ଉଠିକି କ୍ଷୀର ଟା ଗରମ୍ କରୁଚି ହୁଁ।
ସେ ହ
ଏଇ ବାହାରେ ଗୋଟେ ବେ-ବେସିନ୍ ଟେ ଅଛି। ହେଲା ତାକୁ ଘୁଷାରୀ ଘୁଷାରି ଟାଣି ଟାଣିକି ତା ଡ୍ରେନ୍ ପାଇପ୍ ଟାକୁ ଛଡେଇଦେଲା କହୁଚି ମୁଁ କଣ କଲି କି। ଖରା ବର୍ଷା ଖାଇକି ଅଛି ବାହାରେ।
କଉ ଗପ କହିବି ରାଜାରାଣୀ ଗପ? ନା ତୁ ମୋ ଲଭଷ୍ଟୋରି।
ତମେ ଗୋଟେ ଛୋଟ ଗପ ଟେ କୁହ ଚା ପରେ ମୁଁ ଗୋଟେ ଗପ କହିବି ଆଉ ନା ମୁଁ ଆଗେ କହିବି?
ମୋର ତ ଗପ ଏରାକୁ ନେଇକି ଗପ ବାହାରୁଚି ଫେଡି ଆଇମା କାହାଣୀ ଆଉ ସକାଳୁ ନା ଶୋଇବା ଦଉସନ୍ତି ନା ବସେଇ ଦଉସନ୍ତି ନା ଖୁଆଇ ଦଉସନ୍ତି ଯଦି ଗଡିବାକୁ ବି ଯିବୁ ହେଟା ବି କରେଇ ଦଉନାହାନ୍ତି। ମାନେ ମୁଁ ଯଦି ଟିକେ ଗଡି ପଡୁଚି ପୁଅ ଟା କଉଠି ରହୁଚି ତାକୁ ଡାକ୍ କୁ ସନ୍ତି ସେ ଆସିକି ସାଙ୍ଗେ ସାଙ୍ଗେ ପିଠି ଉପରେ ପେଟେଇ ଶୋଇଲେ ପେଟ ଉପରେ ଯଦି ପେଟେଇ ମୁହଁ ତଳୁକୁ କରି ଶୋଇବି ପିଠି ଉପରେ ଏ ଦି ଉପରକୁ କରକି ସେ ବି ପେଟ ଉପରେ ଏଠି ମୁଁ ବସେଲି ବି ଆସିକି ବେକ ଉପରେ ଓହଳି ପଡୁଚି।
ଆଉ ଗପ ତ ଆସି ମନେ ଖୁସି ହେଇଥାଉ।
ହୁଁ -ଆଉ କଣ ଖାଇଚ? ଆଉ ତମର ଆସିଥିଲା ଆଜି ଚାନ୍ଦ କୁ କଣ ଖାଇବାକୁ ଦେଲ? ଅମାବାସ୍ୟା ରେ ଚାନ୍ଦକୁ
ଚାନ୍ଦ ଟା ଜାଗାରେ ଡାଇନିଂ ରୁ ସବୁବଳେ ରଖା ହଉଚି। ସେ ତାର ଖାଇ ପିଇକି ଯାଉଚି।
ହଁ, ହଁ। ଆଉ ତୋମର ଆଉ ସରିଗଲା ସବୁ ଲେମ୍ବୁ?
ସେ ଲେମ୍ବୁ ଖାଇବୁ ତୋମେ ଗଛରୁ ଲେମ୍ବୁ ଗଦା ହେଇଛି।
ହଁ, ହଁ।
ଲେମ୍ବୁ ଟା ଲେମ୍ବୁ ବିଷୟରେ ବୋଧେ ପଢି ଦେଇଚ ପୁରା।
ଲେମ୍ବୁ ଟା ମୋ ମୋର ଏବେ ତ ବହିରେ ନିମ୍ବୁଡା ନିମ୍ବୁଡା ଲେଖା ହେଲାଣି।
ହି, ହି ଆଉ କଣ?
ରାଜସ୍ଥାନ ଗୀତ।
କଣ ତୋମକୁ ଲେମ୍ବୁ ପାଣି ଭଲ ଲାଗେ ନା ନାଇ?
ହଁ, ହଁ ଲେମ୍ବୁ ପାଣି, ହଁ ଭଲ ଲାଗେ।
ଖରାଦିନେ ସେଟା ବେଶୀ ଭଲ ଲାଗେ। ଲେମ୍ବୁ ଆଚାର?
ହଁ, ହଁ ମୋତେ ଭଲ ଲାଗେ। ମୁଁ କହିଚି ବା ମୋ ମାଇଁଙ୍କୁ କହିଛି ଟିକେ ଲେମ୍ବୁ ଖଟା କରିକି ଦେବେ ବୋଲି।
ଲେମ୍ବୁ ଖଟା ଭଲ ଲାଗେ। ଲଙ୍କା ଆଉ ଲେମ୍ବୁ ଯୋଉ ଟା ହୁଏ, କହିଲେ ପାଟିରେ ଲାଳ ବାହାରି ଆଉଛି।
ହୁଁ, ଯୋଉ କମଳା ରସ ଦେଇକି। ଲେମ୍ବୁ ରସ ଲଙ୍କ
ସେଇଆ। ଆଉ ସେ ଯୋଉ ଲେମ୍ବୁ ର, ଲେମ୍ବୁ ରସ ଆଉ ଟିକେ ଉ ଷୁମ ପାଣି ରେ ପକେଇକି ଯୋଉ ମହୁ ମହୁ ଟିକେ ପକେଇକି ପିଇଲେ ଡାଇଜେସନ୍ ଭଲ ହେଇଥାଉ ପିଉ।
ମୋର ତ ସେରା ପିଇକି ଗ୍ୟାସ୍ ହେଇଗଲା। ପୁଣି ସେରା କୁ ପିଇକି ଡାଇଯେସନ୍ କରିବି।
ଭଲ ଡାଇଜେସନ୍ ହବ ନା। ଗ୍ୟାସ୍
ହଁ।
ଆମର ଟିକେ ଯୋଉ ଶରୀର ଭିତରେ ଯାନ୍ତ୍ରିକ ତ୍ରୁଟି ରହୁଛି। ଯାନ୍ତ୍ରିକ ତ୍ରୁଟି ରହିଛି।
ହଁ।
ପାଚନ ଶକ୍ତି କମ ରହୁଛି।
ହୁଁ, ହୁଁ, ହୁଁ, ନା। ସେଇଥିପାଇଁ ସବୁପ୍ରକାରର ଅସୁବିଧା ର ସମ୍ମୁଖୀନ ତୋମେ ହଉଛ।
ଆଣ୍ଠୁ ଗଣ୍ଠିର ବ୍ୟଥା। ଶରୀର ପୀଡା, ସେଠୁ କଣ କିଲୋ ଆଉ ଗୋଟେ କଣ?
ହଉ ରୁଅ ଏତେ ଯେ ଲେମ୍ବୁ ଖାଉଛୁ, ଲେମ୍ବୁର ଉପକାରିତା କହିଲ?
ଲେମ୍ବୁର ଉପକାରିତା କିଛି ନୁହଁ। ପାଟିକି ଟେଷ୍ଟ ଲାଗୁଚି ଖାଇବା କଥା।
ଲେମ୍ବୁରେ ବହୁତ ଉପକାରିତା ଅଛି। କୁହ।
ଲେମ୍ବୁ ର ବହୁତ ଅଛି ଯଦି ବାନ୍ତି ଲାଗୁଥିବ ଶୁଙ୍ଘି ଦେଲେ ବାନ୍ତି ବନ୍ଦ ହେଇଯିବ।
ହ।
ଖରାରୁ ପୁରା ଖରା ତାତିରେ ଝାଇଁ ଝାଇଁକି ଆସିବ ଲେମ୍ବୁ ପାଣି ପିଇଦବ ଗୋଟେ ଶାନ୍ତି ଲାଗିବ। ଜୀବନ ଟା ଏବେ ଫେରି ଆସିଲା। ପଳଉଥିଲା ଅଧା ରୁ ଫେରିଆସିଲା।
ହୁଁ, ହୁଁ।
ଆଉ।
ଲେମ୍ବୁ ଟା ଜାଣିଚ ଶରୀରର ରୋଗ ରୋଗ ରୁ ରକ୍ଷା କରେ ଶରୀରକୁ।
ଲେମ୍ବୁ ଆଉ ଯୋଉ କଣ ଉଁ, କଣ କିଲୋ ୱେଟ୍ ଲସ୍ କରିବାର ଲେମ୍ବୁ ବହୁତ କାମ କରିଦିଏ।
ନ ଲେମ୍ବ ଭିଟାମନ୍ ସି ଅଛି ଆଉ ଆଣ୍ଟି ଅ ଆଣ୍ଟି କ୍ସସି
ସେଟା ବି ରୋକିବାରେ ବି ସାହାଯ୍ୟ କରୁଛି।
ସେଥିରେ ପୋଟାସିୟମ ପ୍ରୋଟିନ ଅଛି।
ହଁ ସବୁ ଅଛି ସେଥିରେ କଣ କଣ ନାହିଁ ଯାହା ଯାହା ନାହିଁ ଯୋଉଟା କହିବ ତରେ ନାହିଁ। ସେଟା ସଂସାର ଯାଙ୍କ ସବୁ ଜିନିଷ ଲେମ୍ବୁ ଦିହରେ ଅଛି। ବିରାଧର ପରେ ଡାକିଲ ମତେ।
ତମେ ଖାଲି ଲେମ୍ବୁ ଖାଉଛ ଲେମ୍ବୁରେ କେତେ ପ୍ରକାର ଭିଟାମିନ୍ ସି ଅଛି ଜାଣି ଛ ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବଢାଏ।
ମାଆମା ମାମାଆ ଦୟାକରି ପଳେଇବୁ ଏଠୁ। ମାମା। ମୋର ପ୍ରତିରୋଧକ ଶ ଶକ୍ତି ଆସିବା ବଦଳରେ ପଳଉଛି ସବୁ ସବୁୁକୁ ରୋଗ ଗୁଡା ମାଡି ବସୁଛି। ଅଧିକି ଅଧିକ ଲେମ୍ବୁ ଖାଇବା ଦ୍ଵାରା ସବୁ ମାନେ ଭିଟାମିନ ଗୁରା ବାଇ
ଗଲ ଲେମ୍ବୁରେ ଯୋଉ ଆଣ୍ଟି ଅକ୍ସିଡେଣ୍ଟ ଥାଏ ତା ଏକ୍ଟୁଆଲୀ ଲେମ୍ବୁ ଖାଇଲେ ତା ଗଳା ସଂକ୍ରଣ କି ଥଣ୍ଡା ରୋକିବାରେ ହି ସାହାଯ୍ୟ କରିବ। ତମ ଛାତି କିଛି ଯଦି ଇନଫେକସନ ହେଇଥିବ ଲେମ୍ବୁ ଖାଇଲେ ଭଲ।
ମୋର ତଣ୍ଟି ଇନଫେକ୍ସନ ହଉନି ତଣ୍ଟି ମୋର ପୁରା ଗଳା ମୋର ପୁରା ପରିଷ୍କାର ଅଛି।
ଆକଚୁଆଲିରେ କାମଦିଏ ହେଲା ହଁ ଲେମ୍ବୁ ହଜମ ପ୍ରକ୍ରିୟାକୁ ସକ୍ରିୟ କରେ।
ହଁ।
ଅନ୍ତନଳୀକୁ ସୁସ୍ଥ ରଖେ।
ମୋରପା ସେଇୟା କହିଲି ମୁଁ ଅତ୍ୟଧିକ ଖାଇଲାକୁ ମୋର ସବୁ ବାଇପାସରେ ପଳଉଛି।
ହଁ। ଲେମ୍ବୁ ପା ପାଚନ ଯନ୍ତ୍ରରୁ ବିଷାକ୍ତ ପଦାର୍ଥ ବାହାର କରିବା ସାହାଯ୍ୟ
ଆଉ ତମ ଆଡେ ତାଳ ମି ତାଳ ମିଳିଲାନି?
ତାଳ ସଇଲାଣି।
ନାଇଁ ନାଇଁ ପାଚିଲା ତାଳ।
ହ ପାଚିଲା ବୋଧେ ଏଇ ବର୍ଷ ଏଇ ଦିନା ବେଳେ ବର୍ଷାଦିନେ ସବୁ ଖାଇକି ଡା ଡାଇରିଆ ହୁଏ ହଁ ତ ଡାଇରିଆ ରେ ସବୁ ପଡନ୍ତି ବାନ୍ତି ରଥ ଯାତ୍ରା ପରେ ପରେ ଷ୍ଟାର୍ଟ ହେଇଯିବ।
ହୁଁ
କିଛି ଯଉ କଣ କହିଲ
ଛିଣ୍ଡି ଗଲା ମୋର କ୍ଷୀର।
ବଶେଇ ନଥିଲକି।
ଆ କାଲି ସେ ରା ଉଁ କୁକୁର ମୁହାଁ କଉଦିନ ଦେଇ ଦେଇକି ପଳେଇଲା ମୁଁ ଆଉ ଜାଣିନି।
ଆଉ ସେ ଗୋଟେ ଦିଟା ବେଳକୁ ଆଇଲେ ମୁଁ ଆଉ ଶୋଇପଡିଥିଲି। ଆଉ ତଳେ ହାଣ୍ଟି ରଖି ଦେଇଥିଲେ। କ୍ଷୀର ଟା ସେ ଯେତେବେଳେ ଶୋଇକି ଉଠିଲେ ସେତେବେଳେ ରଖିଲେ। ଆଉ ସେ ଛିଣ୍ଡି ଗଲା। ଆଉ କାଲିରଟା ପହର୍ ଦିନରେ କ୍ଷୀରଟା ଛିଣ୍ଡିଗଲା ଆଜିର କ କାଲିର କ୍ଷୀର ଟା। ଆଜିର କ୍ଷୀରଟା ଅଛି। ଆମେ ଏକା ସାଙ୍ଗରେ ବସି ନଥିଲୁ ଦିଟା ଆଙ୍କ ଛିଣ୍ଡି ଯାଇଥାନ୍ତା।
ଦି ଟା ଯାଙ୍କ ଯାଇଥାନ୍ତା ଛିଡି।
ନାବା ଯାଇ ବସେଇନାହାନ୍ତି ଗୋଟେ ଆଗ ବସେଇ ଟେଷ୍ଟ କଲି ମୁଁ କହିଲି ଯଦି ରହିବ ଦୁିଇଟା ଆକ୍ ମିଶେଇବି ନହଲେ ନାଇ ଗୋଟିକ ରହିବ।
କ୍ଷୀର ଖାଏ ଖାଉଛନ୍ତି ଖାଦ୍ୟରେ ନା ପିଉଛନ୍ତି?
ପୁଅ ପିଉଛି କାର ଝିଅତ ଖାଦ୍ୟରେ ଖାଉଛି ଝିଅ ତ ପିଆ ପିଇ କିଛି କରୁନି। ତାର ସେ ଖାଦ୍ୟରେ ହୋଉଛି ଆଉ।
ପୁଅ ଟିକେ ପିଇ ଦଉଛି ଏଇ ଚାରିଟା ବେଳେ ଟିକେ ପିଉଛି। ସର ଟା ମୁଁ ଦେଇ ଦଉଛି ସର ବସଉନି ମାନେ ସର ଟା କରୁନି କଣ ପାଇଁକି ଯଦି କ୍ଷୀର ଟା ମୁଁ ବସେଇ ଦେଇେକି ଉ ଇଏ କରିଦଉଛି ତାପରେ ଢାଙ୍କୁଣୀ ଦେଇଦଉଛି ଆଉ ସର ହଉନି।
ମାନେ କଅଁଳିଆ ରହୁଛି। ଲାଇନ ପଳେଇଥିଲା ବୋଲି ମୁଁ ଚାଲାଖିରେ କ୍ଷୀର ଟାକୁ ଫ୍ରିଜିରେ ଥୋଇ ଦେଇଥିଲି। ଫ୍ରିଜରରେ ସେ ପୁରା ବରଫ ହେଇଯାଇଛି।
ଲାଇନ ବହୁତ ସମୟ ଯାଉଚି କି ସେଠୀ।
ହଁ ବା ଲାଇନ ଯେତିକି କଟୁଛି ସତରେ କୋଉଠିି ଏତିକି କଟୁନଥିବ ଆମ ଶାଶୁ ଘର ଗାଁରେ ବି କଟୁନି। ଦିନକୁ ଦଶଥର ଲାଇନ କଟୁଚି ସକାଳ ଆଜି କଟଲାଯେ ଏଦେରେ ସାଢେ ଦଶ ରୁ କ ଏଗାରଟ ରେ କଟିଲା ଯେ ଆଇଲା ସାଢେ ବାରଟାରେ।
ହୁଁ ଦେଢ଼ ଘଣ୍ଟା।
ଉୁଁ ଦେଢ ଘଣ୍ଟା ପରେଯାକି ଆଇଲା ପୁଣି ତାପରେ ଦିନାଆଙ୍କ ଧପ ଧପ ଧପ ଧପ ହଉଛି। ରୋଷେଇ ଯୋଉଠି ବାରଟା ଏଗାରଟାରେ ସରିବା କଥା ସେଠି ସରୁଛି ଦିଟାରେ।
ହଉ ତମର ଯା କଣ କରିବ ଆମେ ବି ଯାଉଛୁ। ବିଦାୟ ଦିଅ ରଜନୀ।
ବାଏ ବାଏ ସି ୟୁ।
ବାଏ ବାଏ ସଜନୀ।